ହାଲୋ ଓ।
ମ୍ୟାମ୍।
ହଁ ସାର୍ ନମସ୍କାର, କେମତି ଅଛନ୍ତି ସାର୍?
ଆପଣ କେମିତି ଅଛନ୍ତି?
ଭଲ ସାର୍, ଆଉ କଣ କରୁଥିଲେ ଏବେ?
କିଛି ନାଇଁ, ଜଷ୍ଟ ଫ୍ରି ଅଛି।
ଓହୋ, ଆଉ ଆପଣଙ୍କର ପଢାପଢି କେମିତି ଚାଲିଛି?
ଓହୋ, କେତେ ଟାଇମ ଦଉଛନ୍ତି ପଢିବା ପାଇଁ, ଏବେ ପ୍ରିପାରେସନ ଚାଲିଛି ନା?
ଆଜ୍ଞା, ମୁଁ ଛଅରୁ ଆଠ ଘଣ୍ଟା ଦଉଛି।
ଓ କୋଚିଂ ଫୋଚିଂ କରୁଛନ୍ତି ନା କଣ?
ନା
ହଉ ସେଲଫ ଷ୍ଟଡି ନା ସାର୍?
ଆଜ୍ଞା।
ଓ ହୋ। ଆଉ କଣ କଣ ଏଇଟା ବାହାରିଛି, ବାହାରିବ ନା? ସେଥିପାଇଁ ତ ପ୍ରିପାରେସନ୍ କରୁଥିବେ?
ଆଜ୍ଞା ଆଜ୍ଞା।
ଆପଣଙ୍କର କୋଉ ସ କୋଉ ସବ୍ ସବଜେକ୍ଟା ଆକ୍ ଆପଣଙ୍କୁ ଭଲ ଲାଗେ?
ହିଷ୍ଟ୍ରି ଭଲ ଲାଗେ।
ଓହୋ ହିଷ୍ଟ୍ରି ଆପଣଙ୍କର ଅନର୍ସ ହିଷ୍ଟ୍ରି ଥିଲା ନା କଣ?
ଆଜ୍ଞା ଆଜ୍ଞା ଅନର୍ସ ହିଷ୍ଟ୍ରି ଥିଲା।
ଓ ହୋଉ ହୋଉ ହଁ ତ ଆପଣମାନ୍ ଗଭର୍ଣମେଣ୍ଟ ଜବ ପାଇଁ ପ୍ରିପାରେସନ୍ କରୁଛନ୍ତି ନା?
ଆଜ୍ଞା ସାର୍।
ଓହୋ ତ ପଢିବା ଉ ନ ନା ଲାଇବ୍ରେରୀ କୁ ଆସିକି କେତେ ସମୟ ଦୋଉଛନ୍ତି?
କଣଟା ଲାଇବ୍ରେରୀ ମୁ କଣ?
ଓହୋ ଆଉ ରାତିରେ କେତେ ସମୟ ପର୍ଯ୍ୟନ୍ତ ପଢାପଢି ଚାଲିଥାଏ?
ରାତିରେ ମେ
ହ୍ୟାଲୋ। ହ୍ୟାଲୋ। ହଁ ସାର୍।
ହ୍ୟାଲୋ।
ହଁ ସାର୍।
ହଁ କୁହନ୍ତୁ।
ହ୍ୟାଲୋ ହଁ ଆପଣଙ୍କୁ କେମତି ତି ଲାଗୁଛି ଆଗରୁ ବେଶୀ କମ୍ପିଟିସନ ଥିଲା ନା ଏବେ ବେଶୀ କମ୍ପିଟିସନ ଅଛି ତା ମାନେ ଏଇ ଗଭର୍ଣ୍ଣମେଣ୍ଟ ଜବକୁ ନେଇକି?
ନା ନା ଏବେ ବହୁତ କମ୍ପିଟିସନ୍ ଅଛି ବହୁତ ମାନେ ବହୁତ ଆଗରୁ ବହୁତ କମ୍ ଥିଲା ଲୋକ
ହଁ ଆଗରୁ ସମସ୍ତେ ଏମିତି କେ କେହି ବି ଜବ ପାଇଁ ସେତ ଆପ୍ଲାଏ କରୁନଥିଲେ ନା। କିନ୍ତୁ ଏବେ ସମସ୍ତେ ଜବ୍ ପାଇଁ ଆପ୍ଲାଏ କରୁଛନ୍ତି। ଟିଚର୍ସ ହଉ କି ଆମର କ୍ଲାରିକା ହଁ। ଗୋଟେ ପୋଷ୍ଟ ପାଇଁ ପ୍ରା
ଚାରିଶହ ପାଞ୍ଚଶହ ଷ୍ଟୁଡ଼େଣ୍ଟ କରୁଛନ୍ତି ଲଢ଼ିବାକୁ ପଡ଼ିଛି ଗୋଟେ ଗୋଟେ ପୋଷ୍ଟ ପାଇଁ।
ହଁ। ଆଉ ଇ ଆମର କନଷ୍ଟ ବଲ ଏଥିାଇଁ ଯୋଉ ଫିଜିକାଲ ଟେଷ୍ଟ ମାନେ ବି ହୁଏ ସେଥିପାଇଁ ବି ହଜାର ହଜାର ଲୋକ ଦୋଉଛନ୍ତି ନା?
ଆଜ୍ଞା ହଁ।
ହଁ। କିନ୍ତୁ ଏବେ ଜବ ପାଇଁ ଆମର ଯୋଉ ୟଙ୍ଗ ଜେନେରେସନ୍ ବହୁତ ଷ୍ଟ୍ରଗଲ କରୁଛନ୍ତି। ହାଇ ସମସ୍ତଙ୍କର କ୍ଵା ପିକେଶନ ବହୁତ୍ ଅଛି। କିନ୍ତୁ ଜବ କାହାକୁ ମିଳୁ ନାଇଁ ତ ସମସ୍ତେ ଫ୍ରଷ୍ଟେଟ ଅ ଅଛନ୍ତି ଆଉ ଏଥିପାଇଁ ଆଚୁଆଲି ହଁ ସିଷ୍ଟମ ର କିଛି ପ୍ରୋବ୍ଲେମ ହୋଉଛି ନା କଣ ହୋଉଛି କିଛି ଆପଣ କିଛି ଆପଣଙ୍କର ମତ ତ କଣ ଲାଗୁଛି?
ନା ଏବେ ସିଷ୍ଟମର କିଛି ପ୍ରୋବ୍ଲେମ୍ ନାହିଁ ବଟ୍ କମ୍ପିଟିସନ୍ ବଢ଼ିଯାଇଛିା ଛୁଆ ଗୁଡ଼ାକ ମାନେ ଯେମତିକି ହଁ।
ସମସ୍ତେ ଭଲ କରୁଛନ୍ତି।
ଆଜ୍ଞା ଆଜ୍ଞା ହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଠିକ୍ ସେ ସୁବା ଯାଉନି ମ୍ୟାଡ଼ାମ।